ହ୍ୟାଲୋ।
ଆଜ୍ଞା ମ୍ୟାଡାମ ଭଲ ଅଛନ୍ତି?
ଆଜ୍ଞା ଆପଣ କେମତି ଅଛନ୍ତି?
ହଁ ମୁଁ ଭଲ ଅଛି। ଆଉ ରୋଷେଇ ବାସ ଖିଆ ପିଆ ଶୁଆ ଉ
ହଁ ସବୁ ସରିଲାଣି ଏବେ ଖାଲି ଗଡା ପଡା ହଉଛି ଆଉ।
ଆଉ ସନ୍ଧ୍ୟାବେଳେ ଚା ଫା ହବନି?
ହଁ କିଏ ଦେଇନାହାନ୍ତି ଦେଲେ ପିଇବି ଆଉ।
ହା ଆପଣ ନିଜେ ବନଉନାହାନ୍ତି?
ନାଇଁ ମୁଁ ବା ଛୋଟି ହେଇଯାଇଛି ମୁଁ ଯାଇପାରୁନି ଉପର ତଳ ଆମେ ରହୁଛୁ ତ ଗୋଡଟା ଭାଙ୍ଗି ଯାଇଛି ବୋଲି ମୁଁ ଯାଇପାରୁନେଇ କୁଆଡେ।
ଗୋଟେ ଭାଙ୍ଗି ଯାଇଛି ପୁରା କେମିତି କଣ ଭାଙ୍ଗିଲା?
ସେ ଜଣେ ସ୍ତ୍ରୀ ଲୋକ ଏଡେ ବାଜେ ଲୋକ ଗାଡି ଚଲେଇ ଆସେନି ଗାଡି ଆଣିକି ପିଟି ଦେଲେ। ଆ ମୁଁ ଗାଡି ଚଲଉଥିଲି ସିଧା ଆସୁଥିଲି ତାଙ୍କ ଗାଡି ଚଲେଇ ଆସେନା ସିଏ କାଟି ପାରିଲାନେଇ ଗୋ ଟେ ଗଳି କାଟ ପାରିଲେନେଇ ଟର୍ଣ୍ଣିଙ୍ଗଟା ଡାଇରେକଟ ଆ ଆସିଲି ଗାଡିଟା ତାଙ୍କର ସ୍ପିଡ ଥିଲା ଆସିକି ବାଡେଇଲେ ମୋ ଗାଡିରେ ଆଉ। ମୋ ଗାଡି ର କିଛି ହେଇନି ମୁଁ ଭାଙ୍ଗି ଯାଇଛି ପୁରା।
ଓହୋ ଅସୁବିଧା ହଉଥିବ ବହୁତ ଆପଣଙ୍କୁ ଆଉ।
ବହୁତ ଅସୁବିଧା ଆଉ କୁହନ୍ତୁନି କୁହନ୍ତୁନି।
ହୁଁ କଣ ହେଇଛି ପ୍ଲାଷ୍ଟର ଫ୍ଲାଷ୍ଟର ହେଇଛି କି ନା କଣ?
ହଁ ଆଉ କଣ ଅଛି ଗୋଡ କିଛି ନହିଁ।
ଏହେ। ୟଫ ଭାରି କଷ୍ଟ ହଉଥିବ ଆପଣଙ୍କୁ ମାନେ ଚଳପ୍ରଚଳ କରିବା ପାଇଁ?
ଚଳପ୍ରଚଳ ନାହିଁ ମୁଁ ପୁରା ବେଡ ରେ ଆଉ।
ଓହୋ ହ ଭଲ।
ଆଉ ଆଜି କଣ ଖାଇଥିଲେ ମ୍ୟାଡ଼ାମ? ହ୍ୟାଲୋ ଆ କଣ ଖାଇଥିଲେ ମ୍ୟାଡ଼ାମ?
ଆଜି ଟିକେ ଚିକେନ ହେଇଥିଲା ଭାତ, ଚିକେନ କଷା ଆଉ ଡାଲି। ଆଉ ଏମିତି ଆଉ ସାଲାଡ ଟିକେ ହେଇଥିଲା ଆଉ।
ଓହୋ ମୁଁ ମ୍ୟାଡ଼ାାମ କହୁଥିଲି ଆପଣଙ୍କ ସେଠି ଦୀପାବଳି କେମିତି କଣ ମନାନ୍ତି?
ଦିପ୍ ଦୀପାବଳି ଦୀପାବଳି ଆମର ପୁରା ପୁରୁଣା କାଳିଆ ଓଡ଼ିଆଙ୍କ ଭଳିଆ ମନାଯାଏ ଆଉ। ନୂଆ କିଛି ନାହିଁ ସେମିତି ପୁରୁଣା ଆମର ସକାଳୁ ଟି ଖରା ହେଲେ ବାଣ ଫାଣ ଗୁଡା ଖରା ଦେଇଦଉ ଆଉ ଶୁଖିଯାଏ କାହିଁନା ବର୍ଷ ର୍ଷା ହୁଏ ନା ସେ ଟାଇମ ରେ ଟିକେ ଟିକେ କାକର ପଡେ ଖରା ଦିଆ ହେଇଯାଏ। ଆଉ ଦୀପ ଫିପ ଗୁଡା ନୂଆଦୀପ ସବୁ ଆସିଥାଏ ତାକୁ ସବୁ ଟିକେ ଧୁଆ ହୁଏ। ମୋ ଶାଶୁ କୁହନ୍ତି ତେଲ ପିଇଯିବ
ହଁ ଧୋଇକି ସୁଖେଇ ଦିଅନ୍ତି ହଁ।
ତାକୁ ଟିକେ ପାଣିରେ ବୁଡ଼େଇକି ମୁଁ କିଛି ସମୟ ରଖିଦିଏ ସବୁ ବର୍ଷ ମୁଁ ପ୍ରତିିବର୍ଷ ନୂଆ ଦୀପ ଆଣେ।
ଆଜ୍ଞା ହଁ ସେଟାତ ହୁଏ। କିନ୍ତୁ କିଛି ଲୋକ ଅଛନ୍ତି ସେଇ ଦୀପକୁ ରିପିଟ କରି ଥୋଇ ଦିଅନ୍ତି।
ମେ କଣ କରନ୍ତି କି ଯୋଉ ଜାଗା ଠା କୁରଙ୍କ ପାଖରେ ତ ଆଉ ନୂଆ ଦୀପ ଦିଆହବ। ଯୋଉ ବାହାରେ ଅଧିକା ସଜେଇବା ପାଇଁ ଦେଇ ଦିଅନ୍ତି ଆଉ। କିନ୍ତୁ ଆମର ବ ମାନେ ଇଏ କହୁଛି ଆମକୁ ଆମ କଲଚର କହୁଛି କି ମାଟି ଦୀପ ଥରେ ଜଳା ହେଲା ପରେ ଆଉ ଜଳିିବା କଥା ନୁହଁ କାହିଁକିନା ସେ ଅପବିତ୍ର ହେଇଗଲା। ମାରା ହେଇଗଲା। ସେ କୁମ୍ଭାରାହାଣ୍ଡି ରୁ ଆଇଲା ପରେ ଯଦି ଆମେ ଥରେ ଦେଇଦେଲେ ହେଟା ମାରା। ଆଉ ତାହେଲେ ତ ମାଟି ହାଣ୍ଡିରେ କଣ ଅ ସବୁ ଜିନିଷ ତ ସେମତି ମାଟି ହାଣ୍ଡିରେ ଗଲା ହୋଉଥାନ୍ତା। ଆଉ କାଇଁ ଆମର ତାହେଲେ କୁହନ୍ତି ଘରେ ଆମର ଛୁଆଁ ହେଇଗଲା ଏଇଟା ହବନି। ଆମ ଯୋଉ ଆଗରୁ ଯଉ ମାଟି ହଣ୍ଡି ରଷେଇ ହଉଥିଲା।
ଘରେ ଛାଡି ଯଦି ଘରେ ହିଁ ହୁଏ ଘରେ ହିଁ ଧୁଆ ହ ଯଦି ବାହାରକୁ ଗଲା ସେଇଟା ମାରା ହେଇଗଲା।
ହଁ ମାରା ହେଇଗଲା। ଆଉ ସେଥିପାଇଁ ଦୀପ ବି ବାହାରେ ଦିଆ ହେଲା ନା ସେ ସେଥିପାଇଁ ଆଉ କୁହନ୍ତି ଦିଆହୁଏନା। କିନ୍ତୁ ଯଦି ଲୋକମାନୋନ ବାହାରେ ଦଉଛନ୍ତି ତ ଦେଇ ଦଉଛନ୍ତି ଆଉ। ତେଣୁ ମୁଁ ପ୍ରତିବର୍ଷ ଦି ଦୀପ କିଛି କିଣେ। ଆଉ ଦୀ ପ ବଳିତା ଏ ସବୁ ସଜଡା ସଜଜି କରି ରୋଷେଇବାସ ସାରିକିରି ଏସବୁ ସଜଡା ସଜଡି କରିକିରି ରଖେ। ଆଉ ଟିକେ ସନ୍ଧ୍ୟା ବେଳକୁ ସନ୍ଧ୍ୟା ପୂର୍ବରୁ ଟିକେ ରଙ୍ଗୋଲି ବନାଏ ଠାକୁ କୁର ଘରେ ଛୋଟ ଛୋଟ ବେଶୀ ବଡ ବଡ କରିିପାରେନି କାରଣ ସମୟ ହୁଏନି। ଆଉ ରୋଷେଇବାସ କରିବାର ଟିକେ ଥାଏ ଦୀପାବଳି ଯେହେତୁ ଛୁଟି ଅଛି ଭଲ ଭଲ ଟିକେ ରୋଷେଇ କରିବାର ଥାଏ। ଆଉ ମୁଁ ସେଥିପାଇଁ ଛୋଟ ଛୋଟ ରଙ୍ଗୋଲି ଟିକେ ଟିକେ ବନେଇ ଦିଏ ଦ ଦାଣ୍ଡ ଦୁଆରେ ହେଲା କି ଚାଉଁରା ପାଖରେ ଟିକେ ଠାକୁର ଘରେ।
ଆଜ୍ଞା।
ତ ସବୁ ଦେଇ ଦେଇକିରି ସନ୍ଧ୍ୟାବେଳୁ ଆଉ ମୁଁ ସଜାଡ଼ି ଦିଏ ଆଗେ ସଜାଡ଼ିିଦିଏ ତାପରେ ଟିକେ ଯାଏ ଶାଢ଼ୀ ଫାଢି ପିନ୍ଧିଦିଏ ଭଲ କି ଆଉ ଟିକେ ସଜବାଜ ହେଇକିରି ରୋଷେଇ ବି ଅଧା ଅଧି ସାରି ଦେଇଥାଏ ଉଁ ଆଉ ସାରି ଦେଇକି ସେଠୁ ଦୀପ ଫିପ ଟିକେ ଦେଇଦିଏ ସବୁଆଡେ ଟିକେ। ତାପରେ ବାଣ ଟିକେ ଛୁ ମୁଁ ବେଶୀ ବାଣ ଫୁଟେଇ ପାରେନି କାହିଁକିନା ମୋ ଆଖିରେ ଧୂଆଁ ଫୁଆଁ ପସିଯାଏ ଆଉ ମୋର ଛିଙ୍କ ଫିଙ୍କ ହୁଏ ହେଥିପାଇଁ ମୁଁ ଅଳ୍ପ ପ ଟିକେ ବାଣ ଫୁଟେଇକି ଦୀପ ଫିପ ଟିକେ ଲଗେଇଦିଏ ବହୁତ ସମୟ ଯାକେ ତାପରେ ରା ତିକି ଟିକେ ରାତି ହେଲେ ଘରର ସବୁ ବାକି ଲୋକମାନେ ଆସିଗଲେ ଆମର ଉ ବଡ଼ ବଡୁଆ ଡକା ହୁଏ।
ଓହୋ ମ୍ୟାଡ଼ାମ ଆପଣ ଲକ୍ଷ୍ମୀ ଆଉ ଗଣେଶଙ୍କୁ ପୂଜା କରନ୍ତ ନ୍ତି ନା ନାଇଁ ଠାକୁର ଘରେ।
ହଁ ହଁ ଆମର ଠାକୁର ଘର ଆମର କଣ କି ଠାକୁର ଘର ଟା ଆମେ ସ୍ତ୍ରୀ ଲୋକ କେହି ଯାଇ ପୂଜା କରନ୍ତୁ ଆମର ଗାଦି ଠାକୁର ତ ସେଇଠି ଠାକୁର ଘରେ ପୂଜା ହୁଏ ଆମେ ଭୋଗ ରାଗ ନେଇ ଦେଇକି ଆସୁ ଦିନ କଣ ରାତି କଣ ଆମର ଘରର ଯେକୌଣସି ପର୍ବପର୍ବାଣୀ ହେଲା ଆମ ଘରର ଯିଏ ମୁଖ୍ୟ ଦେବତା
ଆଜ୍ଞା।
ମୁଖ୍ୟ ଦେବତାଙ୍କୁ ଆମ ସ୍ତ୍ରୀ ଲୋକମାନେ କେହି ପୂଜା କରନ୍ତିନି। ଆମ ଘରେ ଚଳନ୍ତି ପ୍ରତିମା ବଡ ବଡ ଉ ରାଧାକୃଷ୍ଣଙ୍କ ପ୍ରତିମା ଅଛନ୍ତି ତାକୁ ଆମ ଘରର ପୁରୁଷ ମାନେ ପୂଜା କରନ୍ତି ବ୍ରାହ୍ମଣ ଘର
ହଁ ଆମର ବି ସେମିତି ଆମର ସେମତି ଶାଳ ଗ୍ରାମ ଅଛନ୍ତି ନା ଆମର ସ୍ତ୍ରୀ ଲୋକ ପୂଜା କରନ୍ତିନି।
ଆମର ଶାଳ ଗ୍ରାମ ଆଉ
ବଡ ବଡ ଦେବତା ଅଛନ୍ତି ଉ ମାନେ ପିତ୍ଳ ପ୍ରତିମା ଅଛନ୍ତି ତ ଆମ ଗାଦି କେଇ ସ୍ତ୍ରୀ ଲୋକ ଛୁଅନ୍ତିନି ତ ଆମେ ସବୁ ନେଇ ଭୋଗ କରରିକା ଥଉ ଆଉ ସେ ସେଠୁ ରାତିକି ଆଗେ ଠାକୁର ଘରେ ପୂଜା ସାରିବେ ଆଉ ସାରିଲା ପରେ ଦ ଆମର ସବଠୁ ବଡ ବଡ ଡା ପାଇଁ ସେଠି ପୁ ପୂଜାପୁଜି ହବ ତାପରେ ସବଠୁ ସମସ୍ତେ ଯାଇକି ବଡ ବଡୁଆ ଡାକିବେ ଆଉ ଏବେ ଯେ ୁ ବହୁତ ପରିବାର ହେଇଗଲାଣି ଆଗରୁ ପିଠାପଣା ହଉଥିଲା ଏବେ ବହୁତ ପରିବାର ହେଇଗଲାଣି ଆଉ ଏଠା କେ କରୁନାହାନ୍ତି ନିଜର ନିଜରଦି ଘରେ କରୁଛନ୍ତି କରୁଛନ୍ତି ଆଉ ଏମିତି ଆଗରୁ ନହେଲେ ଏକାଠି ମଣ୍ଡା ପିଠା କି କାକରା ପିଠା ହେଲା ହଉଥିଲା ଆଉ ବଡ ବଡ ଡକା ହୁଏ ବାସ ଘରେ ଆସି ଖାବା ପିଇବା ହୁଏ ଏମତି ଆଉ। ଆଉ ହଁ ସିଏ ତ ସିଏ ତ ମଉଳା ଶ୍ରାଦ୍ଧ ଆଗରୁ ଆଜ୍ଞା ଆଜ୍ଞା କାଉରିଆରେ ହିଁ ଡାକନ୍ତି କାଉରିଆ ସବୁ ମୋଟା ମୋଟା ହେଇଥାଏ ଆଉ ଦୀପ ଜଳା ହେଇକିରି କାଉଁରିଆରେ ଲଗା ହୁଏ ତା ଭିତରେ ବାଣ ଫୁଟା ହୁଏ ଆଉ ଆଉ କଣ ରହିଲା ହୁଏ ନାଇଁ
ଖ ପସନ୍ଦ ଆ
ବାଣ ମତେ ସେଇ ଜର୍ଝରି ଟିକେ ଭଲ କେ
ମତେ କିନ୍ତୁ ଢୋଡାବାଣ ପସନ୍ଦ।
ନାଇଁ ମୁଁ ଢୋଢା ଫୁଟେଇ ପାରିନି ମୋ କାନ ଫାନ କ ଯାଏ ମୁଁ ସେଇ ଧରଝରି ଧିଦବି ଏଇଆଉ ଯଦି ଭଲ ଟିକେ ଫୁଟିଲା ମୋର ଭଲ
ଆଉ ଛୋଟ ଛୁଆ ଥେ ତ ଆପଣଙ୍କ ଘରେ ଆପଣ କେମିତି ତାଙ୍କୁ ବାଣ ଧରନ୍ତି
ଛୋଟ ଛଉ କାଉଁରିଆ ଅଗେରେ ଲଗେଇଦିଏ ତା କାଉଁରିଆ କଣା ଯାଉନଥାଏ କାରଆ କଣ ଛୋଟ ଛୋଟ ସେ ଯୋଉ ତାରା ତମ୍ବା ତାର ର ଯୋଉଟା ତାରି ବାଣ ଦ ଦେଲେ ସେ ତାଙ୍କର ସେ ଦୂର ହେଇକି କୋଟେ ଦିଏ ଆଉ ମୋ ପୁଅ ମାନେନି ହଁ ମୋ ପୁଅକୁ ତୁ ମାନେନି ସେ ତାର ନି ନିଜେ ଫୁଟେଇ ଦେଇକି ହାତ ଧିହରେ ଫୁଟେଇଦିଏ। ଧରିକିରି ଆଉ ଉ ଉଁମ ସେ ଯୋଉ ଆସେ ସାପ ବାଣ ଆଉ ସେଆକୁ ଲଗେଇ ଦେଇେଇ ବସେ ଦେଖି ଖିଆକୁ ମତେ ଭଲ ଲାଗେ ପ୍ରବଳ ଧୂଆଁ ବାହାରେ କିନ୍ତୁ ମତେ ଭଲ ଲାଗେ। ଆଉ ଚକିରୀ ବାଣ ଆସେ ସେଇ ଚକିରୀ ଆଗରୁ ମୁଁ ଫୁଟେଇ ପାରୁନଥିଲି ଆଗରୁ ଖାଲି ଦେଖୁଥିଲି।
ଗୁହ ବାଣ।
ହଁ ଅଁ ଆଉ ହଗୁରା ବାଣ ଆଉ ଆଗରୁ ଚକିରି ବାଣ ଯଉଟା ସେତେବେଳେୁ ଭଳିଆ ହୁଏ ସେଇଟା ମୁଁ ଆଗରୁ ଫୁଟେଇ ପାରୁନଥିଲି। ଆଉ ଏବେ କିନ୍ତୁ ଫୁଟେଇ ପାରୁଛି ଫୁଟଉଛି ହଁ ଆଉ ଆଉ ଗୋଟା ବେଶୀ ସବୁଠୁ ଭଲ ଲାଗେ ଯୋଉ ଉ ହଁ ଅଁ ହଁ ଆଉ ଗୋଟେ ଭଲ ବାଣ ସବୁଠୁ ଏଇ ଯୋଉ ଡିଆସିଲି ଭିତରେ ପୁଟୁଳି ବନ୍ଧା ହେଇକି ଆସୁନି ଟୁଡା ଟୁଡା ଡୁଡା ହଉଛି ହଁ ଗୋଡି ପଶୁଛି ରସୁଣ ବାଣ ଆ ତାକୁ ମତେ ଭାରିମଜା ଲାଗେ ମୁଁ। ଏକାଥରେ ଯାଇ ଛାତ ଉପରେ ତଳକୁ ପକେଇ ଦିଏ ସବୁଯାକ ସେ ସବୁଯାକ ଢୁ ଢୁ ହଉଥାଏ।
ଓହୋ ନାଇଁ ଆମର ବି ଆମର ମୋ ନାନୀ ର ଗୋଟାଏ ଛୁଆ ପୁଅ ଅଛି ସେ ତଳେ ଫୁଟେଇବା ଆପେକ୍ଷା ମଣିଷଙ୍କ ଉପରେ ବେଶୀ ଫୁଟେଇବା ଭଲ
ହଁ ଆଉ ତାକୁ ତାକୁ ବି ପକେଇଦେଲେ ଉପରକୁ ବି ବେଳେ ବେଳେ ଫୁଟିଯାଏ ଆଉ ଉ ସେଇଟା ଆଉ ଗୋଟେ ସେ ହଁ ଆଉ ଆଉ ଗୋଟେ ସେମିତିଆର ଷ୍ଟିକ୍ ଷ୍ଟିକ୍ ଆସୁନି କାଟି କାଟି ଭଳିଆ ସେମିତିଆ। ଫୋଫାଡି ଦେଲେ ଫାଟିବ ଆଉ ସେଗୁଡା ବି ଫୁଟାଏ। ଆଉ ସେମତିଆର ଯୋଉ ବମ୍ ଆଉଛି କାନ୍ଥ କୁ ପକେଇଲେ ସେଏ ବି ଫାଟେ। ଏଇ ଯା ଯାହା ସବୁ ଦୂରରେ ହଁ ଯାହା ସବୁ ଦୂରରେ ଦୂରରେ ଫୁଟେ ମୁଁ ତାକୁ ତା ଦେହରୁ ଦି ତିନିଟା ଫୁଟେଇ ଦିଏ ଆଉ ପଳେଇ ଆସେ ତାପରେ ମୋ ସ୍ଵାମୀ କୁହନ୍ତି ନାଇଁ ନାଇଁ ତାପରେ ମୋ ସ୍ଵାମୀ କୁହନ୍ତି ଏ ଫୁଟିଯିବ ହାତ ରେ ଫୁଟିଯିବ ଚପଲ ପିନ୍ଧିକି ଯା। ଏତିକି ବାଣ ଫୁଟା ବେଶୀ ଫୁଟା ନା ନାକରେ ଗ୍ୟାସ ପଶି ଯିବ ଏମିତି ହୁଅନ୍ତି। ନାଇଁ ନାଇଁ ମୁଁ ବା ପୁରା ପ୍ରୋଟେକ୍ସନ ର ସହିତ ଯାଏ ଚ
ମୋର କିନ୍ତୁ ପୋଡିଯାଇଛି ଦି ତିନି ଥର। ଚିଆଁ ଲାଗିଯାଏ କୋଉଠି ବା ନିଆଁ ପଡିଥିବ ରଡ ପଡିଥିବ ଚଢି ଯାଇଥିବି ତାଉପରେ।
ଆଉ ମୁଁ ଘରି ଇ ଫୁଟେଇ ପାରିବିନି କିନ୍ତୁ ମୋତେ ଘରି ଇ ବାଣ ଫୁଟେଇବାର ଭାରି ଇଚ୍ଛା। ହଁ ନା ଘରି ଫୁଟେଇ ପାରେନି। ଅଁ ମୋର କିନ୍ତୁ ଇଚ୍ଛା ମୁଁ ଗୋଟେ ଘରି ବାଣକୁ ଯାଇକି ଯୋଉ ଧବଦବିଆ ନେଇକି ଘରି ବାଣ ଲଗାଏ। ଆଉ ତାପରେ ସେ ଯୋଉ ଆକାଶ ଛତା ଉଡାନ୍ତି ସେଇଟା ବି ଜମା ମୁଁ ମୋର ଟିକେ ଲେଇଦିଏ ମୁଁ ଖାଲି ଫଟୋ ଉଠେଇବା ପାଇଁ ପୋଜ ଦିଏ ନହଲେ ମୋତେ ମି
ହଁ ଝିଅ ପିଲାଗୁଡାଙ୍କୁ ସେଇଆକୁ ହିଁ ଦରକାରେ ସେ ଖାଲି ଫଟୋ କେମତି କଣ ଉଠେଇବେ। ସାଆଡ଼େ ପଛେ ନିଆଁ ଲାଗି ଯାଉଥାଉ। ଦେଖିବେ ଗୋଟେ ଗୋଟେ ଜିନିଷ ଦେଖିବେ ସେ ଆକାଶ ଛତା ଯିବନି ସେଇଠି ଜଳି ପୋଡିକି ଅଙ୍ଗାର ହେଇଯାଇଥିବ କିନ୍ତୁ ପିଲା ଲା ଙ୍କର ଫଟୋ କିନ୍ତୁ ଦରକାର ଭଲ।
ହଁ ମତେ ତ ନିଜେ ଲଗେଇ ମୋର ଉଠେନି ଉଡିକି ଯାଏନି ଆମ ର ସେ ଛୁଆ ପାଖରେଯିଏ ଥିବ ମୁଁ ତାଙ୍କୁ କହେ ତମେ ସବୁ ଲଗେଇଦିଅ ଆଉ। ଉଠେଇଲା ବେଳକୁ ମତେଡାକିବ ଯଦି ଉଠିବ ମୁଁ ଧରିକି ଫଟୋ ଉଠେଇ ଦେବି ସଇଲା ଆଉ।
ହୁଁ।
ଆଉ ଫୁ କିନ୍ତୁ ମତେ ଦୀପାବଳିରେ ବେଶୀ ଭଲ ଲାଗେ। ଟିକେ ନିଜେ ସଜବାଜ ହେଲି ଟିକେ ଭଲ ରୋଷେଇ କଲି ଆଉ ଖାଇଲୁ ପିଇଲୁ ଘରେ ବସିଲୁ ବାସ୍ ଏଇଆ ଆଉ।
ଆଜ୍ଞା।
ଦୀପ ଟିକେ ସବୁଆଡେ ଦେଲ ରଙ୍ଗୋଲି ଟିକେ ବନେଇଲ ଆଉ ଏମିତି ମତେ ଖୁସି ଲାଗେ ପିଠା ମିଠା ଟିକେ ଖାଇଲେ। ବାସ୍।
ହଁ ଆଁ।
ଆଉ ତ ଦୀପାବଳିରେ କେହି କାହା ଘରକୁ ଯାନ୍ତିନି ବନ୍ଧୁବାନ୍ଧବ ହେ କଣ ନିଜ ଘରେ ସମସ୍ତେ କାମ କରିବେ ଆଉ ବନ୍ଧୁ ବାନ୍ଧବ କୁଆଡେ କିଏ ଆସିବେ। କେହି ଆସନ୍ତିନି ବାସ ନିଜେ ଘରେ ଯାହା କରୁ ଆଉ।
ନାଇ ଆମର ସେଦିନ କାଳି ପୂଜା ବି ଥାଏ ନା, ଆମର ଗାଡି ପୂଜା ବି ହୁଏ, ଆଉ ଭୋଗ ଫୋଗ ଆସେ।
ହଁ ହୁଁ ନା ମୋ ଶାଶୁ ଘର ଆଡ଼େ କାଳୀ ପୂଜାରେ ଏତେ ମାହୋଲ ନ। ହିଁ ଆଉ। ଭୋଗରାଗ ଆସିବା ଆମର ବାପଘର ସାଇଡ ରେ କିନ୍ତୁ କାଳୀପୂଜା ଭୋଗରାଗ ଆସିବା ଏ ସବୁ ଅଛି। କିନ୍ତୁ ସେଠି ସେଇ ଗାଁ ରେ କିଛି ସେମିତି କିଛି ନାହିଁ ଆଉ ଏଇ ଖାଲି ଯାହା ଘର ଭିତରେ ପୂଜା ପ୍ ପର୍ବ ବାସ ଏତିକି, ଆଉ ଦୋଳ ଟା ବି ମତେ ସେପଟେ ଭଲ ଲାଗେନି କାରଣ ଦୁର ଦୁରରେ କୋଉଁଠି କଣ ମେଲଣ ହୁଏ ତାର କିଛି ପତା ପତା ମିଳିନି। କିନ୍ତୁ ବାପ ଘର ସାଇଟିରେ ମୋର ଦୋଳଟା ଭାରି ସ୍ପସ୍ଥ ମାନେ ବଢିଆକି କଟେ। ଦୋଳ ଟିକେ ଆସିବ ମତେ ମାନେ ଚାରିଆଡେ଼ ଠାଙ୍କୁର ଖାଲି ଯାଉଥିବେ ଠାଙ୍କୁରଙ୍କ ସାଉଣ୍ଡ। ଆଉ ଯୋଉ ଭୋଗ ଖାଇବାକୁ ଆସିବେ, ତାପରେ ହୋଲି ଟା ଆହୁରି ବଢିଆ ଲାଗେ। ଆଉ ସେପଟେ ଏତେ ଭଲ ଲାଗେନି ଆଉ ଦଶହରା ଟା ଗାଁ ରେ ଭଲ କିରି ହୁଏ କିନ୍ତୁ ଯେହେତୁ ଆମେ ଗାଁ ଠୁ ଟିକେ ଦୂରରେ ଜାଣିପାରୁୁନା କିନ୍ତୁ ଗାଁ ଲୋକ ସ କିନ୍ତୁ ଏ ଗାଁ ରେ ବଢିଆ ବହୁତ ବହୁତ ପରମ୍ପରା ସବୁ ହୁଏ ଏଇ ଯୋଉ ଆପଣ ଦେଖିଛନ୍ତି ନା ଯୋଉ ସବୁ ମୁ ଖା ଲଗେଇକିରି ନାଚନ୍ତି ଗୋଟେ କୋଉ ପର୍ବ ପର୍ବାଣୀରେ ଆଁ ସେଇ ଯୋଉ ପୁରା ପୁରୁଣା କାଳିଆ ଯୋଉ ଦାସକାଠିଆ ବାଜା ବାଜୁଥିବ ନାଚୁଥିବେ ସେମିତି ଦୁର୍ଗାଙ୍କ ର ମୁହଁ ସେମିତି ରାବଣର ମୁହଁ ଏମିତି ସବୁ କରିକି ସେ ଗାଁ ରେ ସବୁ ଏଇ ପୁରୁଣା କାଳର ସବୁ ପରମ୍ପରା ହୁଏ କିନ୍ତୁ ଆମେ ଯେହେତୁ ଗାଁ ଠୁ ଟିକେ ଛା ଛାଡିକି ରହୁଛୁ ମାନେ ଯାଇକି ବିଲ ମଝିରେ ଘର କରିକି ଗାଁ ର କିଛି ଜାଣିପାରୁନା ଆ ଭାରତ ମାନେ
ଓ ହୋ ଆପଣ ସେଠି ଚୋର ବହୁତ ଥିବେ ବିଲ ମଝିରେ ଘର କରିଛନ୍ତି ଦେଖିକି ଚଳୁଥିବେ।
ହଁ ଚୋର ତ ଅଛନ୍ତି ଆଉ କିନ୍ତୁ ମାନେ କିଛି ଜାଣି ହୁଏନି ଗାଁ ର ଯେମିତି କି ଗାଁ ଭିତରେ ଯୋଉ ସ ସବୁ ପର୍ବ ପର୍ବାଣୀ ଭଲ ମନ୍ଦ
ଆମ ଆଡେ ମେଘ ଆସିଲାଣି ମୁଁ ରଖୁଛି ପରେ କଥା ହେବି ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା।
କଥା ହବା ଆମେ ଆଉ।
ହଁ ହଁ ଧନ୍ୟବାଦ୍।
ଆଜ୍ଞା। ଆଉନୁ ଲୋ ଆଉନୁକୁ ଦେଇଦେଲୁ ଗପିଦବ।